ହ୍ୟାଲୋ।
ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ନମସ୍କାର। କିଛି ନାହିଁ ଭାଇ ବସିଥିଲି। ବର୍ଷା ପାଗକୁ ଉପଭୋଗ କରୁଥିଲି।
ଖାଇସାରିଲଣି?
ହୁଁ ହୁଁ ସାଢେ ତିନିଟା ହେଲାଣି ଖାଇବିନି ଗୋଟେ ବେଳୁ ଖିଆ ସରିଲାଣି।
କଣ ଖାଇଲ?
ଏ ଭାତ, ଡାଲି, ପୋଟଳ ଆଳୁ ତରକାରୀ, ଆଳୁ ଭଜ
ଆଛା ଆଛା ଆଜି ରବିବାରଟାରେ ଆମିଷ ଖାଇନ କି?
ଭାଇ ମୁଁ ନିରାମିଶ।
ଆଚ୍ଛା, ପୁରା ପିଓର ନିରାମିଷ ବଧେ ଟୋଟାଲି ଆମିଷ ଖାଅନି?
ହୁଁ।
ଆମର ତ ଆଜି ଭାତ, ଡାଲି ଆଉ ସାଲାଡ଼ ଆଉ ଚିକେ କେନେଟେ ହେଇଥିଲା ବାଡେଇ ଦେଇଛୁ ଆଉ।
ଆଛା ତମ ଘର ଟା କୋଉଠି ଭାଇ?
ଭାଇ ଆମ ଘରଟା ବାଲେଶ୍ଵର। ତମ ଘରଟା କୋଉଠି?
ଯାହା ହଉ ବାଲେଶ୍ଵର ବାଲେଶ୍ ଆମ ଘରେ କଟକ କଟକ ଡିଷ୍ଟିକ୍। ବାଲେଶ୍ୱର ବାଲେଶ୍ୱରର କୋଉଠି?
ବାଲେଶ୍ୱରରୁ
ବାଲେଶ୍ୱରର କୋଉଠି?
ବାଲେଶ୍ଵରର ପୁରା ମେନ୍ ମାର୍କେଟ ଥାନା ଛକ ବୋଲି ଶୁଣିଥିବ, ଟାଉନ ଥାନା
ମୁ ତ ଏତେ ଜାଣିନି ଆଚ୍ଛା ହଉ।
ଆମ ପୁରା ବାଲେଶ୍ୱର ମାର୍କେଟ ଉପରେକି ପୁରା ମାର୍କେଟରେ ଆମ ବାଲେଶ୍ୱର ଭିତରେ ହିଁ ଯାଉଛି ସେଇଟା ପୁରା। ମେନ୍ ମାର୍କେଟ୍ ଉପରେ।
ରେମୁଣା କେତେ ଦୂର ସେଠୁ?
ରେମଣା ସେଉଠୁ ହବ ଅ ଅ ଦଶ କିଲୋମିଟର କି ବାର କିଲୋମିଟର ହେବ ରେମୁଣା।
ଆଚ୍ଛା ନୀଳଗିରି।
ନୀଳଗିରି ବି ସେ ନୀଳଗିରି ବି ସେମିତି ସେଇ ଦଶ କିଲୋମିଟର ଭିତରେ ହେବ। ନୀଳଗିର ପରେ ପରେ ଚୋ। କ୍ଷୀରୋଚରା ଗୋପୀନାଥ ମନ୍ଦିର ତ ରେମୁଣା ପାରେଇକି ଆହୁରି ନିହାତି ପନ୍ଦର ଯଦି ରେମଣାକୁ ଆମର ସେଇଠୁ ହେଉଛି ଦଶ ବାର କିଲୋମିଟର ତାହେଲେ। କ୍ଷୀରଚୋରା ଗୋପୀନାଥ ମନ୍ଦିର ସେଟା ଆହୁରି ହେବ ଛଅ କି ସାଢ଼େ ପାଞ୍ଚ କିଲୋମିଟର ପାଖାପାଖି ହେଇଯିବ। ଧର ସାତ କିଲୋମିଟର ଧରି ଚାଲ।
ଆଚ୍ଛା। ତାପରେ ରେମୁଣା ଗଲା ତାପରେ ହେଲା ପ ପଞ୍ଚଲିଙ୍ଗେଶ୍ଵର।
ପଞ୍ଚୁଲିଙ୍ଗେଶ୍ୱର ନୀଳଗିରି ରେ ଜଷ୍ଟ ଆଗକୁ ସେଠୁ ଆହୁରି ପାଞ୍ଚ ସାତ କିଲୋମିଟର। କି ଦଶ କିଲୋମିଟର ଖଣ୍ଡେ ଯାଇଥବ ହବନି ପଞ୍ଚଲିଙ୍ଗେଶ୍ଵର। ଆମ ଘରୁଠୁ ତିରିଶ କିଲୋମିର ହବ ପୁରା ଘରୁଠୁ ମାନେ ଯଉ ଜାଣିଛ ଭୋଲେବମ ର ଯୋଉ ଏଇ ଶ୍ରାବଣ ମାସର ଯୋଉ ସବୁ କାନ୍ଧରେ ସବୁ ହଁ ବୋଲବମ ଯଉ ଯାଆନ୍ତି ନା ସେମତିକା ଯଦି ବୋଲ ବମ କରି। ଯଦି ନେଇକି ଯିବା ନା ତାହେଲେ ସେଠୁ ତିରିଶ କିଲୋମିଟର ପୁରା ଏକ୍ଜାକ୍ଟ। ତିରିଶ କିଲୋମିଟର ତୁମକୁ ଯିବା ପାଇଁ ପଡ଼ିବ ପଞ୍ଚଲିଙ୍ଗେଶ୍ୱର।
ଆଉ ଏଫମ ୟୁନିଭର୍ସିଟି।
କଣ?
ଏଫଏମ୍ ୟୁନିଭର୍ସିଟି।
ଏଫ ଏମ୍ ୟୁନିଭର୍ସିଟି ଆମର ସେଠି ଘର ପାଖରେ ଗୋଟେ କିଲୋମିଟର ଖଣ୍ଡେ ହବ।
ତାହେଲେ ମୋ ଭଉଣୀ ସେଇଠି ପଢୁଛି।
ଆଚ୍ଛା ସେଠି ରହୁ କରୁଛି ଯେ ସେଠି ରହୁଛି କୋଉଠି ମେସ ରେ ରହୁଥିବ ବୋଧେ।
ହଁ ହଁ ହଁ ହଁ ହଁ। ସ ରହିଲାଣି ଚାରି ପାଞ୍ଚ ବର୍ଷ ହେଲାଣି ପିଜି କଲା ପିଜି ପରେ ପି ଏଚଡି ଯାକ କଲା। ହଁ ହଁ।
ଆଉ ସେଠି ତାଙ୍କର ଆଉ କେତେ ବର୍ଷ ରହିବାର ବାକି ଅଛି?
ସେ ପିଜି ବା ଦିଟା ସବଜେକ୍ଟରେ ପିଜି କଲା ସେଇଠି ଚାରି ବର୍ଷ ପଳେଇଲା। ଏବେ ପି ଏଚ ଡି କରୁଛି। ଗୋଟେ ବର୍ଷ ଡ୍ରପ ନେଟ ପାଇଁ ପ୍ରିପେଆର ହେଲା।
ଆଚ୍ଛା।
ଏବେ
ନେଟ୍ ପାଇଁ ସେ ନିଜେ ପଢାପଢି କରୁଥିଲେ ନା ଆଉ କୋଉଠି ପଢାପଢି କରିକି କୋଉ?
ନାଇଁ ନିଜେ ପଢୁଥିଲା। ନା ନା, ନିଜେ ନିଜେ ନିଜେ ପୁର ଥିଲା ନୀଟ ନୁହେଁ ନେଟ ଗୋଟେ କାଣ୍ଡ ର ଅଛି।
ତାଙ୍କର ଏଇ ଯଉ ହଁ ଅଧିକା ପଢ଼ିବା ପାଇଁ ଗଲେ ଏଇ ଯୋଉ କୋର୍ସ କରିବା ପାଇଁ ହେଲେ ସେଇ ପରୀକ୍ଷାଟା। କମ୍ପଲସରି ଦବାନି
ହଁ ହଁ ହଁ ହଁ ହଁ। ସେ ନିଜେ ପଢୁଥିଲା ଛଅ ମାସ ଭଳିଆ ନିଜେ କୋଉଠୁ ପଢୁଥିଲା ଅବଶ୍ୟ ପ୍ରଥମ ଥରରେ ବଜେଇ। ନେଇଥିଲା।
ଆଚ୍ଛା। ଆଉ ତମର ଏଇ ଯେଉଁ ତୁମର କେତେ ଭାଇ ଭଉଣୀ କି ଟୋଟାଲ।
ଭାଇ ମୁଁ ଏକା ଯୋଉ ଭଉଣୀ ମୋର ସେଠି ପଢୁଛି ସିଏ ହଉଛି ମୋ ମାମୁଙ୍କ ଝିଅ।
ମାମୁଁଙ୍କ ଝିଅ ଆଚ୍ଛା। ଆଉ ଆଉ ଆମର କେବେ ବାଲେଶ୍ୱର ଆଡେ ଆସ କେବେ କୋଉଠି ବୁଲାବୁଲି। କରିବା ପାଇଁ ନେଇକି ଯିବା ତମେ ତ ଜାଣିଛ ଆମକୁ ବାଲେଶ୍ୱରର ଚାନ୍ଦିପୁର ସି ବିଛ। ହେଲା ପଞ୍ଚୁଲିଙ୍ଗେଶ୍ୱର, ଇମାମୀ ଜଗନ୍ନାଥ ଯେଉଁ ଦ୍ୱଵିତୀୟ ପୁରୀ ବୋଲି କୁହନ୍ତି ସେଇଟା। ଆଉ ଡିଆର୍ ଡିଓ ଅଛି ଯେଉଁ ମିସାଇଲ୍ ଏକା ସବୁ ବାଲେଶ୍ୱର ତ ନାଁ ହିଁ ଜାଣିଥିବ। ମିସାଇଲ ସିଟି ବୋଲି କୁହନ୍ତି। ସେଠି ମିସାଇଲ ଏକା ଟେଷ୍ଟିଂ ହବାରେ ନିଜେ। ଆଖିରେ ଦେଖିବ ଥରେ। କେବେ ଆମ ଘର ଆଡେ ବୁଲି ଆସ?
ନିଶ୍ଚିତ ନିଶ୍ଚିତ ଯିବା। ଆଉ ମୁଁ ଯାଇଥିଲି ସେଇ ଯୋଉ। ଜାଗା ଆଜିଠୁ ଦଶ ବର୍ଷ ତଳେ। ଆମର ସ୍କୁଲ୍ ବେଳେ ହେଇଥିଲା ହଁ ସ୍କୁଲ୍ ହଁ ସ୍କୁଲ୍ ବେଳେ ପିକିନିକି ହେଇଥିଲା ସେଇ ସମୟରେ ଆମେ ଯାଇଥିଲୁ।
ଆଛା ସେତବଳେ ଛୁଆ ବେଳେ ସେତବଳେ ଆ ଆଉ ଏବେକା ଆଉ ସେବେକା ଭିତରେ ବହୁତ ଫରକ ଅଛି।
ବହୁତ ତଫାତ୍ ବହୁତ ତଫାତ୍ ସେ ସେ କେବଳ ଭଉଣୀ ଯେହେତୁ ଏବେ ରହୁଛି ସେ ଜାଣିପାରୁଥିବ।
ହଁ ଆଉ ତମ ତମ ସେଇ ଯୋଉ ଭଉଣୀ ଭଉଣୀ ଯିଏ ଅଛି ତାକୁ କେବେ ଦେଖା ଏଖା କରିବା ପାଇଁ ଆସିବ। ମୋର ତ ନମ୍ବର ରହିଲା ଆରାମସେ କଣ୍ଟାକ୍ଟ୍ କରିବ ଆଉ କଣ।
ଇସ୍ ନାଇଁ ତାର ମୋର ଦେଖା କରିବାକୁ ନୁହଁ ସେ ପ୍ରାୟ ପଳେଇ ଆସେ ମାସେ ଦେଢ ମାସରେ ଥରେ ଲେଖା ଗାଁକୁ ପଳେଇଆସେ ଚାରି ପାଞ୍ଚ ଦିନ
ଆଛା ଆଛା।
ହୁଁ।
ଆଉ ତାହେଲେ ବାଲେଶ୍ୱରରୁୁ ତମ ଘରଟା କେତେ ହବ ପାଖାପାଖି କେତେ କିଲୋମିଟର ହବ?
ଦୁଇଶହ ପଚାଶ ଦୁଇଶହ ପଚାଶ।
ଆଛା ଆଉ ତମ ଘରୁକୁ ସେଠି ମାନେ ବସ୍ କିମ୍ବା ଟ୍ରେନ୍ ର କଣ କେମ ଏତେ ସୁବିଧା ଅଛି ଯିବା ପାଇଁ ହେଲେ
ସୋରସ୍ ବସ୍ ର ସୁବିଧା ଅଛି ଟ୍ରେନ୍ ର ବି ସୁବି ଧା ଅଛି ଆମ ଘର ପାଖରୁ ଚାଳିଶ କିଲୋମିଟର ଗଲେ କଟକ ପଡିବ। କଟକରୁ ବସ୍ ବି ଧରି ପାରିବୁ ନାଇଁ ତ ଟ୍ରେନ୍ ବି ଧରି ପାରିବୁ କିନ୍ତୁ ମୋତେ ବସ୍ ଟ୍ରେନ୍ ଅପେକ୍ଷା ବାଇକ୍ ରେ ଯିବାକୁ ଭଲ ଲାଗେ ଆମେ କେବେ ଗୋଟେ ମ ସେଇଥିପାଇଁ ଆମେ ସାଙ୍ଗ ସବୁ ପ୍ଲାନ୍ କରିଥିଲୁ ଯିବୁ ବହୁତ ଜଲଦି ଟୋ ତାହେଲେ ବାଲେଶ୍ଵର ଏଇ ସବୁ ଜିନିଷ ଯୋଉ ଯୋଉ ଯୋଉ ଜାଗା କହିଲି ସେଇ ସେଇ ଜାଗା ଯାଇ ଖାଲି ବାସ୍ ସେଇଟା ସରିଲା ପରେ ତାରିଣୀ ହେଇକି ଆସିଥାନ୍ତୁ।
ଆଛା ଆଛା ଆଉ ତମ ତମେ ତ ଆସିବ ନିହା ତି ଆଉ ମତେ ଜଣାଇବ ଆଉ ବାକି ତମ ଘର ପାଖେରେ ବି ତ ସେମିତି କିଛି ବୁଲାବୁଲି ଜାଗା ଥିବ ନିହାତି? ଯେମିତି ଆମର ଏଠି ଅଛି।
ହୁଁ କଣ ହେଲା?
ମୁଁ କହିଲି ତମ ଘର ପାଖରେ ବି ତ ସେମିତି କିଛି ବୁଲାବୁଲି ପାଇଁ ତୀର୍ଥ ସ୍ଥାନ ହେଇଯାଉ କି ମନ୍ଦିର କି ଅଲଗା କିଛି ବି ସମୁଦ୍ର ଫମୁଦ୍ର ହେଇଗଲା କି କିଛିଟା ଗୋ ଥିବ ନାଁ ଫେମସ୍ ତମ ଜାଗାରେ ସେଠି?
ବାସ୍ ହଁ ବାସ୍ ସମୁଦ୍ର ନାହିଁ ମନ୍ଦିର ତ ବହୁତ ଅଛି ମନ୍ଦିର ଯେମିତି କି ମା ସା ସାରଳାଙ୍କ ବିଷୟରେ ତ ଶୁଣିଥିବ ମା ସାରଳା ବାସ୍। ସାରଳା ମ ସାରଳା ତାପରେ ରାମ ମନ୍ଦିର ଅଛି ବଡ ରଘୁନା ଯୋଉ ବଡ ଆକାରରେ ଏଠି ଦାଣ୍ଡ ଯାତ୍ରା ହୁଏ ସେଟା ଅଛି। ତାପରେ ଉଁ ଓଡିଶାର ଫେମସ୍ ରସଗୋଲା ଯିଏ ରସଗୋଲା ଆ ଆରମ୍ଭ କରିଥିଲା ତା ସିଏ ହଉଛି ଆମରି ଗାଁ ର ବିକଳାନନ୍ଦଙ୍କର ସାନ ପୁ ରସଗୋଲା।
ଆଛା।
ପରେ ଇଏ ଇଏ ହଉଛି ଫେମସ୍। ତାପରେ ଆମର କଟକରେ ତ ଫେମସ୍ ହଉଛି ବାଲିଯାତ୍ରା ତାପରେ ଆମର ଲକ୍ଷ୍ମୀ ଗଜଲକ୍ଷ୍ମୀ ପୂଜା ଦୁର୍ଗା ପୂଜା ଏଇଟା ସବୁ ଆମର ଫେମସ୍।
ଆରେ ଏଇ ଯୋଉ କହିଲନି ତମେ ରସଗୋଲା କଥା ଆଉ ଯୋଉ ଆମେ ତ ବହୁତ ସୋସିଆଲ୍ ମିଡିଆରେ ଦେ ଖିଛୁ ରସଗୋଲାଟା କୁହନ୍ତି ବଙ୍ଗାଳର ବୋଲି ଆଉ ତମେ ତାହା ବିଷୟରେ କିଛି ତ କହିବା ପାଇଁ ଚାହିଁବ?
ସେଇ ସେଇ ଯୋଉ ଝିଅଟା ଯାହା କହିଲା ସେଇଆ ଜୟ ଜଗନ୍ନାଥ ରସଗୋଲା ଆମର।
ହଁ ସେଇତ କଥା ତମେ ତ ତମେ ବି ଦେଖିଛ ସେଇଟା ମୁଁ ବି ଦେଖିଛି ସେଇଟା। ଆଉ ତମେ ଯେମିତି କହିଲ ଯେହେତୁ ରସଗୋଲାର ଯେଉ ଫାଷ୍ଟ ଯୋଉ ବନେଇଥିଲେ ଏୟା ଯୋଉ ବାହାର କରିଥିଲେ ତମ। ୟୋସ ଘର ପାଖରୁ ବିଲଙ୍ଗ କରନ୍ତି ବୋଲି ତ ଯେ ସେମାନେ ଯେଉ।
ଫେମସ ଆଉ ବିକଳାନନ୍ଦଙ୍କର ସାଲେପୁର ରସଗୋଲା।
ହଁ ସାଲେପୁର ରସଗୋଲା କଥା ତ ହଁ ଜାଣିଲି କିନ୍ତୁ ଏଇ ଯୋଉ ବଙ୍ଗାଳମାନେ ଯୋଉ ସେ ଯୋଉ ଝିଅଟା ଯୋଉ। କହିଦେଇଛି ଯୋଉ ବ ରସଗୋଲା ତାଙ୍କର ବୋଲି। ତାହେଲେ ସେ ବିଷୟରେ ତାଲେ କଣ ଏଇଟା ତ ଆମର ଉଁ ମାନେ ତମର ଯୋଉଟା ହେଲା ଏଇଟା ହେଲା। ପୁରା ପ୍ରମାଣ ସହିତ ନା ଅଛି ସାଲେପୁର ରସଗୋଲା କଥା। କିନ୍ତୁ ସିଏ ଯେ କହିଦେଲା ତା ବିଷୟରେ କଣ କହିବା ପାଇଁ ଚାହିଁବ ସେଇଟା ଆକ୍ଚୁଲି‌।
ଯଦି ଗୋଟା ଯ ଶୁଣ ଶୁଣ ଯଦି ଗୋଟା ଜଣେ କୁକୁର କହିବ ବାଘ ତା ବୋଲି କଁ ମୁଁ ବିଶ୍ୱାସ କରିଜିବି କି।
ନା ନା ନିହାତି ଭାବରେ କୁକୁରକୁ ଜଣେ ବାଘ କହିବ ହଁ।
ବାସ କୁକୁର ଯିଏ କୁକୁର ବାଘ ଯିଏ ବାଘ ଚାରିଟା ଗୋଡ ହେଇଗଲା ବୋଲି କୁକୁର କଣ ବାଘ ହେଇଥିବ। ନା ଜୋଉଟା ଲାଞ୍ଚ ହେଇ ଗଲା ବୋଲି କୁକୁର କଣ ବାଘ ହେଇଯିବ।
ଆଜ୍ଞା ଆଜ୍ଞା ଆଉ ମୁଁ କଣ କହୁଥିଲି ଆଁ ତମର ପଢାପଢି କଣ କେମିତି କଣ ଚାଲିଛି ନା ବେପାର ଫେ ଫାର ଲାଇନ୍ ରେ କୋଉଠି କଣ ପଶିଗଲାଣି।
ନା ପଢ଼ାପଢି ଭାଇ ସରିଗଲାଣି। ପଢାପଢି ଏମ ସି ଏ ସରିଲାଣି ଏମ ସି ଏ ପରେ ମୁଁ ଜବ୍ କରୁଥିଲି। ତିନି ବର୍ଷ ଜବ୍ କରିଛ ତାପରେ ତିନି ବର୍ଷ ହେଲାଣି ଜବ କରୁଥିଲି ଏଇ ମାସେ ଦେଢ ମାସେ ହବ ମୋ ମା ଙ୍କ ଦେହ ଖରାପ ହେଲା ଜବ ଛାଡିକି ପଳେଇ ଆସିଲି ଆଉ।
ଆଚ୍ଛା ଆଚ୍ଛା ଆଉ ତାହେଲେ ଏମିତି ଏମିତି କ କଥା ତାହେଲେ ଆଉ ଘର ଲୋକ ସବୁ ମାଆ ବାପାଙ୍କର ଏକା ଦେହ ପାହା ସବୁ ଭଲ ଅଛି ତ?
ମାଆଙ୍କର ଯୋଉ ଦେହ ଖରାପ ହେଲା ସେଥିପାଇଁ ଆସିଛି ବାପାଙ୍କ ଦେହ ଠିକ୍ ଅଛି।
ଆଚ୍ଛା କଣ ହେଇଛି କି ମାଆଙ୍କର ପ୍ରେସର ବେସର ନା ଡାଇବେଟିସ ସ ଏକା କଣ କେମିତି ବଢ଼ି ବୁଢା ଯାଇଛି।
ନା ସେଗୁଡା ହେଇଥିଲେ ତ ଆସି ନଥାନ୍ତି ତା ର ପାରାଲିସିସ୍ ରୁ ଟିକେ ବ୍ରେନ ଷ୍ଟ୍ରୋକ ହେଇକି ପାରାଲିସିସ୍ ହେଇଛି‌ ଆଉ।
ଆଚ୍ଛା, ଆଚ୍ଛା, ଆଚ୍ଛା ଆମର ବି ତ ସେମିତି କଣ ଗ ଏଇ ଯୋଉ ପାଗଟା ଯୋଉ ଚେଞ୍ଜ ହେଉଛି ନା। ତ ତା ପାଇଁ ହଉଛି। ଟିକେ ସମସ୍ତଙ୍କୁ ଥଣ୍ଡା, ଜ୍ୱର, ଏକା ସିଜନଟା ଚେଞ୍ଜ ହେଲା ମାନେ ନିହାତି ସମସ୍ତଙ୍କୁ ହବ ହିଁ ହବ।
କିଛି ସମସ୍ତଙ୍କୁ ନାଲିଚାରେ ଅଦା ପକେଇି ପିଇଆକୁ ଦିଅ।
କଣ କହିଲ ନାଲି ଚାହା ଅଦା ପକେଇକିନା।
ନାଲି ଚା ଅଦା, ଗୋଲମରିଚ ଟିକେ ପକେଇ ସମସ୍ତଙ୍କୁ ଚା ସେଇ ଚା କରିକି ଦିଅ।
ନିହାତି ଭାବରେ। ଚାହା ଏକା ତ ପିଉଛୁ ଆମେ ଆଉ କଣ ହିଁ କରିବା ଆଉ ଗୋଟେ କଥା ହେଲା ଏଇ ଯୋଉ। ଘର କଥା ମୋ ବାପାଙ୍କ ଗୋଡ଼ରେ ଏଇ ରିସେଣ୍ଟଲି ହବ। କାମରେ କଣ ଗୋଟେ ଆକ୍ସିଡେଣ୍ଟ ଛୋଟିଆ ଆକ୍ସିଡେଣ୍ଟ ଟା ଗାଡ଼ି ବାଲା ସହିତ ହେଇିକି ତାଙ୍କ ଗୋଡ଼ ଫ୍ରାକ୍ଚର ହେଇଯାଇଥିଲା।
ଆ
ହୁଁ ଆଉ ସିଏ ବି ଟିକେ ସେମତି ସେଇଠୁ ଡ ଡକ୍ଟରଙ୍କ ଡକ୍ଟରଙ୍କ ପରାମର୍ଶ ନେଇକି ସବୁ ସେ ପ୍ଲାଷ୍ଟର ଫ୍ଲାଷ୍ଟର ହେଲା ଠିକ୍ ଠାକ୍ କରାହେଇଛି। ଆଉ। ଯାହା ଯେମିତି ଡକ୍ଟର ମେଡ଼ିସିନ ଫେଡ଼ିସିନ୍ ଦେଇଛନ୍ତି ଖାଉଛନ୍ତି ପ୍ଲାଷ୍ଟର ଏକା ଖୋଲାଖୋଲି ହୋଇନାହିଁ। ଖୋଲିବେ କିନ୍ତୁ ମୁଁ ତ ଯେହେତୁ ତୁ ନାହିଁ ଘର ପାଖରେ ପଳେଇ ଆସିଛି ଏଠିକି ବାହାରକୁ ଟିକେ ପଢ଼ାପଢ଼ି ପାଇଁ ହେଲା‌। ତ ହଉଛି ଏବେ ଭୁବନେଶ୍ଵରରେ ଅଛି ପାରା ମୁଁ।
ଭୁବନେଶ୍ୱର କୋଉଠି?
ଭୁବନେଶ୍ୱର ଏଇ ଯୋଉ ସି ଟି ଟିସିି କ୍ୟାମ୍ପସ୍ ନୁହେଁ କି ବଏଜ୍ ହଷ୍ଟେଲ।
ଆଚ୍ଛା।
ସେଇଠି ଆସିିଛି ପା ଇଣ୍ଟେର୍ନସିପ୍ କରିବା ପାଇଁ। ହଁ ହଁ
ଆଛା ସେ ଆଉ ଜଣେ ଯା ପୂର୍ବରୁ ଜଣଙ୍କ ସହ କଥା ହଉଥିଲି ସିଏ ବି ସେଇ ସି ଟି ଟି ସି କରୁଥିଲେ।
ହଁ ହଁ ସେ ସେହି ସେମ୍ ସି ସି ଏଇ ନା ସିଏ ଅଲଗା କିନ୍ତୁ ଅଲଗା ରୁମମେଟ୍ ଆଉ ଆଉ ଆମର ହେଲା ଅଲଗା ବଲେ ପାଖାପାଖି ବୋଧେ ହେବେ ଆମର ସାତଶହତେର କୁ ତାର ସାତଶହ ଚଉଦ ନାଁ କ'ଣ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ହଁ, ଆଉ
ଆଉ ତମେ ଯୋଉ ଯୋଉଠି ଏବେ ଜବ୍ ବବ୍ କରୁଛ ସେଇ ଘର ପାଖାପାଖି ନା କଉଠି ବାହାରେ ଅଲଗା ଜାଗାରେ କଉଠି?
ହୁଁ, ବେଙ୍ଗଲୋର ନା।
ବେଙ୍ଗଲୋର ରେ?
ହୁଁ ହୁଁ।
ଆଚ୍ଛା ହଉ।
ଉଁ ହୁଁ।
ଆଉ ତମେ କ'ଣ କୁହ କ'ଣ କହୁଥିଲ ପରା?
ନାହିଁ ଆଉ କ'ଣ ସମୟ ତ ହେଇଗଲାଣି। ଆଉ ଆମେ ପରେ କେବେ କଥା ହବା ଆଉ।
ନିହାତି ନିହାତି ମୁଁ ବି ସେଇ କଥା କହୁଥିଲି କି ଆମର ଟିକିଏ ଡାକା ଡୁକି କଲେଣି। ଟିକେ କାମ ଆମ ଅଛି ମୁଁ ବି ଟିକେ ଭୁବନେଶ୍ୱର ଯେହେତୁ ଆସିଛି ଟିକେ ନନ୍ଦନକାନନ ବୁଲିଯିବୁ ବୋଲି ଭାବିଥିଲୁ ଆମେ ତ
ଆଚ୍ଛା ଆଚ୍ଛା ଆଚ୍ଛା।
ତ ଏବେ ଟିକେ ଭା ଆରେ ଭୂରାଇକି ଟିକେ ରେଡି ଫେଡ଼ି ହେଇକି ନନ୍ଦନକାନନ ବାହାରିଛୁ ଟିକେ ବାଘ, ଭାଲୁ, ହରିଣ ସ ସବୁରଙ୍କ ଦେଖିଦୁଖାକି ଆସିବୁ ଟିକେ ଏସ୍ପ୍ଲାନାଡେ ମଲ ଟିକିଏ ଯିବୁ ସେଠ୍ ଠି ଟିକିଏ ବୁଲାବୁଲି କରିକି ଆଇଲା ପରେ ତାପରେ ଡିନରରେ ଯାହା ଆସିଥିବ ରୁଟି ତରକାରୀ ଏକା ଖାଇଖୁଆ ଦେଇକି ଶୋଇପଡ଼ିବ ଆଉ।
ହଉ ଠିକ୍ ଅଛି ଭାଇ।
ଠିକ୍ ଅଛି ଭାଇ ରଖୁଛି କାଲିକି କଥା ହେବା।